ହଁ।
ନମସ୍କାର ଦେଇ। ଆଉ କଣ କ କଣ କରୁଛ?
କଣ ଆଉ କରିମି କି ଖାଇ ପିଇ ସାରିକି ବସିଛି ପା।
ତମର ଖାଇସାରିଲଣି ଏଇ ସାଢେ ଆଠଟା ଆଲୁ?
ହଁ ଆମେ ଧିଆଁଙ୍କ ଖାଇନୁ। ହଁ ମା ପୁଅ ଆଉ ସିଏ ମା ଝିଅ ଖାଇନାହାନ୍ତି।
ହୁଁ ଆଉ ପିଙ୍କୁ ଘରେ ନାହାନ୍ତି କି? କୁଆଡେ ଯାଇଛନ୍ତି?
ଯାଇଛି କୁଆଡେ ଆଉ।
ତମ ଦେହ ଭଲ ଅଛି ନା? ହ
ହଁ ମୋ ଦେହ ଭଲ ଅଛି। ଆମ୍ବ ଖାଇ ଖାଇକା ଟିକେ ଝାଡା ଅଧିକ ଟାଇମିଂ ଯାଉଛି। ଆଉ ଆମ୍ବ ନ ଖାଇନ ରହି ପାରୁନି ଆଉ ଦି ତିନି ଥର ଝାଡା। ଆ ଯାଉଛି ଆମ୍ବ ଖାଇଖି ଆଉ। ଆଉ ତମର ଆମ୍ବ ଅଛି ନା?
ନା ନା ଆମର ଏରା ନାହିଁ ଗୋ।
ଆଉ ମୁଁ ତ କାହା ହାତରେ ଦେବାକୁ ହେଲା ନାଇଁ ଆଉ କାହା ହାତରେ ଦେଇଥାନ୍ତି ପିଙ୍କୁ ତ ତାର ନାହିଁ କୋଉ ଦିନରୁ।
କୁଆରେ ଯାଇଛନ୍ତି କି?
ପନ୍ଦର କୋଡ଼ିଏ ଦିନି ହେଲାଣି ସେ କୁଆଡ଼େ ଯାଇଛି। ହେ ଚେନ୍ନାଇ ଫେନେଇ କୁଆଡେ ଯାଇଛି।
ହଁ କାଇଁ ତମେ ତ ଆଗରୁ କହିନ?
ନା ମୁଁ ତ ଜାଣିନଥିଲି ସେ ତାର ଅଜାଣତାରେ ଯାଇଛି ସିଏ ତାର କହିନି କାହାକୁ। ଆଉ ମୁଁ କୋଉଠୁ ମୁଁ କେମିତି କହିବି। ଆଉ କିଏ? ହଁ।
ଫୋନ କରିଥିଲେ ଘରକୁ?
ହୁଁ। ଜଗନ୍ନାଥ କାଲି ଫୋନ କରିଥିଲା ପା ମତେ। କାଲି କହୁଥିଲା ତାଙ୍କ ଯିବା ବାବଦରେ କଥା ହଉଥୁନୁ।
ହୁଁ।
ଆଉ ଆଜି ଏଇନାଗେ ପଚାରିନି ଯେ ଟିକିକି ସିଏ କହିଲା ଆମର ନାହିଁ। ସେ ବିଷୟରେ କହୁଛି କି? ସିଏ କହିଲା ହଁ ଏଇ ଡାଟା।
ଆ ହାଁ
ଆ ସିଏ ତାର କାମ ଅଛି ଆଉ ରୋଷେଇବାସ କରୁଚି। ଆଉ ସିଏ କହିଲା ଘରକୁ କର। ଝିଅ କତିରେ କି ବୋଉ କତିରେ। ଆ ସେଇ ଫୋନ ଲଗେଇକି କହିଲା ମତେ।
ଆଉ ଆଉ ରଜ ଅ-ଅ-ଅ ପାଇଁ ଇ-ଇ-ଇ କେଉଁଦିନ ଯିବେ ମୁଁ ଭାବୁଥିନି ଦି ପୁ କୁ ଏବେ ପଠେଇଦେମି ବୋଲି ଏ ଦି ଦିନ ଭିତରେ, ତମ ଘରକୁ। ତମେ କଣ କହୁଚ?
କିଏ ଆସିବ ଦି ଦିନି ରେ?
ଦୀପୁକୁ ପଠୁଅନ୍ତି।
ଅଛି କି ସିଏ?
ହଁ, ଆସିଚିବା। ସେ ଏ ଆସିଚି ଚାରିଦିନ ହେଲା, ପୁଣି ପଳେଇବ। ସେ ଭୁବନେଶ୍ଵର ଯିବ ଅ ତାର ପଢିବାକୁ।
ଆଉ ଆସିବ ଯଦି, ଆସିଅ।
ନା, ଯଦି ଏଁ ତମେ ନାହିଁ କରିବ ଯଦି, ନଏଲେ ନନାଙ୍କୁ କହିବି ନନା ଯିବେ ରଜରେ। ନନା କୁ କହିନେ ଯିବେ ଯେ, ଦୀପୁ, ନନାଙ୍କର ଦୀପୁର ପଳୁଅନ୍ତେ, ଆଗୁଆ ପଳେଇବେ ନା, ରଜରେ ଯିବେ କଣ କହୁଚ?
ସିଏ ତ ଯିବ ଅ ବୁଧବାର ଦିନ ବିଳା ଦେଇ ଘରକୁ।
ବଡ଼।
ଉଁ
ଆଉ, ହଁ, ଏଇନା ଦେଇ କଉଥିଲା ପା। ସିଏ ପହରି ଦିନ ଯିବ ହଁ, ବିଳା ଦେଇ ଘରକୁ ସିଏ ଆସନେ ଯଦି ଆସିବ ଆସବ, ନହେଲେ ନାଇଁ ସେ ଆସୁ।
ସେ ଆସଲୋ।
ଟମଟ ସ ହଉ, ତମର ଶାଢୀ କିଣିବି ନା
ହଁ।
ଦେଇଦେମି ତମେ ଶାଢୀ କିଣିବ, ରଜ ଶାଢୀ।
ରଜ ଶାଢ଼ୀ ତ ଝିଅ ତ କହୁଥିଲା ହେଦିନରୁ, ଆଉ ସିଏ ତାର ଆଉ କିଣି ନହ କି ତମର ଶାଢୀ?
ନା ନା, କିଏ କିଣିବ ଆମର। ଏଇ ଗାଁ କୁ କାଇଁ ଫେରିବାଲା ଆସିନା ନାନ୍ତି, ମୁଁ ତମେ ତ ନିଜେ ବାଛିବ। ଆଉ ସେଇଥିପାଇଁ, ମୁଁ ତ କୁଆଡେ ଯାଏ, ଯାଏନାଇ। ଆ ଆ, ତମେ ତମର କିଣନ୍ତ। ମୁଁ କିଣିଲେ ତମକୁ ମନ ମାନିବ ନ ମାନିବ ତମର? ସେଇଆ କହୁଚି।
ହଁ, ଯାହା ଦେଇଦବୁ ଯଦି ଦେଇଦବୁ ପଇସା।
ତମେ ତମର କିଣିବ ନଲେ।
ହଁ।
ଝିଅ ପଇସା ଦେଇକି ଯାଇଚି ମତେ ଯେ ହଁ, ସାତ ଶ, ତ ସାତଶଟା କରିଚି ତ ସାତ ଝିଅ ମତେ ଦେଇକି ଯାଇଚି ହଜାର ଟଙ୍କା, ର ରଜ ପାଇଁ ଆଉ ତମ ଘରକୁ ଯା କିଣିକୁଣାକି ନେବେ ଆଉ, ତମର ଶାଢ଼ୀ ପାଇଁ ଦେଇଦେମି ପଇସା ଆଉ।
ହଁ,
ଆଉ କଣ କହୁଛ?
ଆଉ କଣ କହିବି ମୁଁ, ମୁଁ ଆଉ ଉଁ ପଇସା କହୁଥିନି ଦି ତିନି ହଜାର ଟଙ୍କା ହେଇଥିନେ ମୋର ଟିକେ କାମରେ ନଗେଇଥାନ୍ତି ବୋଲି ସେଇକଥା କହୁଥିନି। ଆଉ ଝିଅ ହରିକା ତ ଆସିକି ତମର କାମ କଣ କଲ?
ଆମର ତ ପଇସା ନାହିଁ, ଆଉ କଣ କାମ କରିମୁ? ସେତିକିରେ ବନ୍ଦ କରିଦେଇଁଚୁପା ସେଇ ଡିପିସ ଟା ପକେଇ ଦେଇେକି ବନ୍ଦ କରିଦେଲୁ ଆଉ କାମ କରିପାରିବୁନି ଏଇ ଲାଗେ। ଆଉ ଦୀପୁ ତ ପଢିବ ଯେ ତା ପାଇଁ ପଇସା ଖର୍ଚ୍ଚ।
ଆ ଆମର ତ ସେତିକି ଏ କରିପାରୁନୁ ସେତିକି ଟିକେ କରିଦେଇଥିନେ କଣ? ବିଲି କରିଥାନ୍ତୁ ଯେ ହେଇପାରୁନି ଆଉ ଆଉ ଦେଖିଆ କଣ ହଉଛି?
ଘରେ ପ୍ରବଳ ପଇସା ଖର୍ଚ୍ଚ, ଖର୍ଚ୍ଚ ହବ। ଆଉ ଏଇ ନେଇକି ତ ଆମରତ ପଇସା ଖର୍ଚ୍ଚ ହଉଛି ତିନି ଆଙ୍କର ପଇସା ଇଏ ପରୀକ୍ଷା ଦଉଛି, ସିଏ ପରୀକ୍ଷା ଦଉଛି ବଡ ପରୀକ୍ଷା ଦଉଛି, ଭାଇ ଭଉଣୀ ତିନିହାଙ୍କେ ପଢୁଛନ୍ତି ଯେ ତାଙ୍କ ପିଛେ ପଇସା ଖର୍ଚ୍ଚ ହଉଛି। ଆଉ କି ଘର କରିମୁ।
ହଁ ଖର୍ଚ୍ଚ ହଉଛି ଆଉ ତା ଭିତରେ, ଆମର ପା ଏଘର ବଖ ଖରେ ଜମାରୁ ଉଁ କେତେ ଦଶ ହାତିଆ ଘର ଖଣ୍ଡେ। ସେଇଥିରେ ତ ଏତେ ପଇସା ଗଲାଣି ଯେ ଆମେ, ହେଇପାରୁନି ଆଉ କଣ କରିବୁ? ଆ ତା ଭିତରେ ନା ନା ସେଇଟା ବା ବନ୍ଦ ହେଇଛି ଅଛି ସେତିକିରୁ ଆଉ ଯୋଉ ଉଁ ଆମ ଯୋଉ ଘରଟା ଢାଗୁଆ ଘରଟା
ହଁ
ସେଟାପା ବର୍ଷା ହଉଚି ଛପର କରିବାକୁ ଯେ, ସେଇ ଚାଳଟା କାଟି ଦେଇଚୁଁ ଆଉ ଛାତ ଟା ପଡିସାଇନେ ଯାଇକି ହେଟା ଛପର ହବ। ଆଉ ନହେନେ ହେଇପାରୁନି ସେ ଘରଟା ପାଣି ଗଳୁଛି।
ଛାତ ପଡିବା, କିଛି ସମ୍ଭାବନା ଜଣା ପଡୁନି ଯାଇକି - - ବିଲ ହେନେ ଛାତ ପଡିବ, ଛାତ ପଡି ସାଇନେ ଏ ଘର ଛପର ହବ। ସେ ପର୍ଯ୍ୟନ୍ତ ଆମେ ହଇରାଣ ହଉଛୁ।
ଆଉ ପିଙ୍କୁ ଗଲେଣି ଯେଉଠୁ ନହେଲେ ଆଣିବେ ପଇସା ବୁଝିକି ଆଣିକି ଛାତଟା ନଲେ ପକ ପକେଇଦବ ଆଷାଢ ମାସରେ ଆଉ
ନା ଛାତ ଟା ପକେଇବା କଣ ବିଲ କରିକି ଛାତ ପକେଇବୁ ଯୋଉ ଏଇ ନା ନିମତାଲା ନିମତାଲା ଟା ପଡିବ। ସେଥିପାଇଁ କେତେ ରଡ଼ ଦରକାର ଆଉ ହୁଁ ନିଉଉ୍ଟ୍ରାଲ ସଇଲେ ଯଉ ଉପର ତା ଉପରଟା ଯେୋଉ କାନ୍ଥ ହୁଏ
ହଁ ଆଉ ଇଟା ଉଠିବ ଦଶ ବାର ଧାଡି।
ସେଇ କାନ୍ଥଟା ହେବା ପାଇଁ ଇଟା ସର୍ଟ ପଡ଼ିବ। ଏଇ ଇଟା ସଟ ପଇନେ
ଆ କେମିତି ଆଣିବୁ ଏକାଥର ଗାଡି ଏଇ ଇଟା ଆଣିଲେ ସିନା ଆଣିବୁ ଆଉ କଣ ସେଠି ସଟ ପଡିବ ଯେତିକି ସେତିକି ଆଣିହବ କି?
ଯାହା ହେନେ ବଳି ପଡିବ।
ହଁ ବଳିିନେ କାମ ଯେତେବେଳେ ହବ ଲାଗିବ ଯେ ସେ ସେଥିପାଇଁ ବାର ହଜାର ଟଙ୍କା ଖା ଆଉ ଇଟା ଟା କେମିତି ଆଣିବୁ?
ଯୋଉଠୁ ଆଣିଥିବ ବୁଝିକିନା ଆଉ କରଜ ଆଣିବ ଆଉ।
କରଜ କିଏ କୋଉଠି ଦେଉଚି ଲୋ କରଜ ଆମର ତ ଏଇନା ଲୋନ ଫୋନ କିଛି ହେଇପାରୁନି ଆଉ ଲୋନଟେ କଣ କରି ଦେନେ ହେଇଯାନ୍ତା।
ହଁ ଆଉ କଣ କରିବା ଲୋନ ନ କଲେ ଘର କରିହେବ ନେଇଁ। ହଉ ତାହେଲେ ଦେଇ କାଲି କଥା ହେବା ରଖୁଚି। ଆଁ? ଆମର ହେଇଗଲାଣି ଏଇଟା କରିମି ଆଁ। ଆଜି ଏତିକି କଥା ହେଇଥିବା କାଲିକି କଥା ହବା ନମସ୍କାର।
ହଁ ହଉ।